ହୁଁ।
ହୁଁ ଜୟ ଜଗନ୍ନାଥ।
ଜଏ ଜଗନ୍ନାଥ।
କଣ କରୁଛନ୍ତି ଏଇ ମୁଁ ଏବେ ଛାତ ଉପରେ ବସଛି। ଏ ହଁ ସନ୍ଧ୍ୟା ଟାଇମି ଆଉ କଣ କରିବେ ବୁଲାବୁଲି ତ କରିବେ ଆ। ଆଉ ଖିଆ ହେଇଛି କଣ?
ଟାଇମି ରେ।
ଆମର ଧ ମୁଁ ସନ୍ଧ୍ୟାରେ ଚା ପିଏ ସକାଳେ ଚା ପିଏ। ତିନି ଟାଇମ୍ ଚା ପିଇବି ଦି ଟାଇମ୍ ଭାତ ଖାଏ।
ଏତେ ଟାଇମ ଚା ପିଉଚ ପେଟ ଖରାପେ ହବନି?
ହଁ ପେଟ ଆଜି ତ ଉଁ ମାନେ ଲାଗୁଚି ଗ୍ୟାସ୍ ହେଇଯାଇଚି। କଣ ମୁଣ୍ଡ ଦେଢ ଘଣ୍ଟା ହେଲାଣି ବିନ୍ଧା ହୋଉଚି।
ହୁଁ।
କଣ କରିବା ଅଭ୍ୟାସ ତ ହେଇଯାଇଚି ଜେଜେ ଅଭ୍ୟାସ କରିକି ହଇରାଣ କରୁଛନ୍ତି ଏବେ ଆଉ।
ଚା ପିଇବା କମେଇ ଦିଅ ଚା ପିଇଲେ ବେଶୀ ଦେହ ପ୍ରତି। ଖରାପେ ଏତେ ଚାହା କାଇଁ ପିଉଚ?
ହୁଁ ଏମତି କମେଇଦବା ଏଇ ବର୍ଷା ଯେହେତୁ ହୋଉଚି ନା। ଇଚ୍ଛା ହଉଛି ପିଇବା ପାଇଁ ମନ ହଉଛି ପିଇ ଦଉଚି। ପୁଣି ପେଟ ଗ୍ୟାସ ହେଇଯାଉଛି ପ୍ରୋବ୍ଲେମ ହଉଛି କିନ୍ତୁ ଛାଡି ହୋଉନି।
ଆ ଆଜି ହୋ ଆଜି ଦିନଯାଙ୍କ ବର୍ଷା ତମଆଡ଼େ ହୋଉଥିଲା ବୋଧେ?
ହଁ ଆମପଟେ ତ ଚାରି ପାଞ୍ଚ ଦିନ ହେଲା ହୋଉଚି ଆପଣଙ୍କ ପଟେ ହଉନି କି?
ହଁ ଏପଟେ ହଉଚି ସେମତି ବର୍ଷା ହୋଉଚି ଆଉ ଆଜି ତ ଦିନଭରା ପୁରା ଲାଗି ରହିଲା ଯେ। ଗୋଟେ ଦିଟାଳୁକୁ ଛାଡ଼ଲା ଫେଣି ହେଇଥିଲା ତିନଟାଳୁକୁ ଛାଡ଼ିଲା।
ହଁ ଆମର ବି ସେମତି ଘଣ୍ଟେ ହଉଛି ଆମର ବି ଏବେ ଠିକ ଅଛି। ନଚେତ୍‌ ଦିନ ବେଳା ଆଜିଠୁ କାଲି ତ ଟିକେ ହେ ଖରା ହେଇଥିଲା ଜଷ୍ଟ ଲୁଗାପଟା ବି ସୁ ହେଇଗଲା ଆଜି କିନ୍ତୁ ବିଲକୁଲ ବି ହେଇନିଁ ଖାଲି ବର୍ଷା ଘଣ୍ଟାଏ ହୋଉଚି ପୁଣି ଘଣ୍ଟାଏ ଛାଡୁଚି ଏମିତି ହୋଉଚି ଆଉ।
ଆଉ ରଜ ମହୋତ୍ସବ କେମତି କାଟିଲ ତମପଟେ?
ଆମର ତ ଏଠି ରଜ ମହୋତ୍ସବ ହୋଉଚି କିନ୍ତୁ ଆମର ଟିକେ ଘରେ ମନ ଖରାପ। ତ ମୁଁ କୁଆଡେ ଯାଇପାରିନି। ଆଉ ଘରେ ଥିଲୁ ଆଉ, ଆପଣଙ୍କ ପଟେ ହୁଏ ରଜ ମହୋତ୍ସବ?
ଉଁ?
ଆପଣଙ୍କ ପଟେ ମହୋତ୍ସବ ହୁଏ କି?
ହୁଁ ରଜ ମହୋତ୍ସବ ଦି ଦିନ ହେଲା ଏପଟେ, ଆମର ବାଦ ଦଣ୍ଡ ଡ କେଇକିରି କଲୁ।
ଆଚ୍ଛା, ବାରି ଦଣ୍ଡ ବି ହେଇଥିଲା?
ବାରି ଦଣ୍ଡ ଦି ଦିନ ହେଲା-ହେଲା।
ଆଚ୍ଛା, କୋଉ ଜାଗା କହିଲେ? ମତେ ଦଣ୍ଡ ଦେଖିଆକୁ ଭଲ ଲାଗେ କିନ୍ତୁ ଚାନ୍ସ ମିଳେନି।
ଆଚ୍ଛା-ଆଚ୍ଛା ଏଟା ତ ଆଡ଼୍ରେସ୍ ଏଟାଟା କୁହା ହଉନି ବା।
ଆଚ୍ଛା, ଠିକ୍ ଅଛି।
ଏଠାରେ ଆଡ୍ରେସ୍ କାହାକୁ କୁହାହେଉନି କି ପର୍ସନାଲ୍ ଡିଟେଲ୍ସ କାହାକୁ ଦିଆହଉନି କି ଆପ୍ ବିଷୟରେ କାହାକୁ କିଛି କୁହା ହବନି।
ହଁ-ହଁ ସେଇଟା ଜାଣିଚି। ହୁଁ।
ସେମିତି କହିଲେ କଣ କି ତମ, ସେମିତି କଲେ କଣ କି ତମ କଲ୍ ଟା ରେଜେକ୍ଟ ହେଇଯିବ ନା।
ହୁଁ-ହୁଁ ଆଚ୍ଛା।
ଆଉ କୁଆଡ଼େ ରଜେରେ କୁଆଡ଼େ ବୁଲାବୁଲି କରିବାକୁ ଯାଉଥିଲ?
ନାଇଁ-ନାଇଁ ରଜ ଆମ ଗାଁ ରେ ତ ମହୋତ୍ସବ ହୁଏ ଆମେ କୁଆଡେ ରଜରେ ଯାଉନା, ରଜରେ ଭଲ ଲାଗେ ବା ପ ଘରୁକୁ ଯିବା ପାଇଁ, ସେପଟେ ସବୁ ଝିଅ ମାନେ ଆସିଥାନ୍ତି ନା ସାଙ୍ଗସାଥି
ହୁଁ।
ଭଲ୍ ଲାଗେ।
ଆଚ୍ଛା, ତମେ-ତମେ ବି ଦୋଳି ଫୋଳି ଖେଳୁଥିବ?
ହଁ ଦୋଳି ବି ଖେଳେ, ଆମର ବି ଏଠି ଘର ପାଖେରେ ଦୋଳି ବି ପଡେ।
ହୁଁ-ହୁଁ। ଘର ପାଖେରେ ଦୋଳି ପଡେ, ଦୋଳି ବି ବାପଘର ସାଇଟ୍ ରେ ବି ପଡେ ଦୋଳି। କିନ୍ତୁ ବେଶୀ ଭଲ୍ ଲାଗେ ଏଇଆ ସାଙ୍ଗସାଥି ଆସନ୍ତି ଭଲ ଲାଗେ, ହୁଁ। ଖେଳିବାଠୁ ବେଶୀ ଭଲ ଲାଗିବ, ଏଇ ସାଙ୍ଗସାଥି ଏକାଠି ହୁଅନ୍ତି। ଆଉ ତାପରେ ବି ବିଭିନ୍ନ ଜାଗାକୁ ସେମାନେ ଯାଆନ୍ତି ମାନେ ସଜବାଜ ହେଇକି ବୁଲିବା ପାଇଁ ବି ଯାଆନ୍ତି।
ଏ ରଜ ମହୋତ୍ସବ ତ ଝିଅ ପିଲାଙ୍କ ଯୋଗୁ ଆଉ।
ଆଉ ଆପଣ ମାନଙ୍କ ଯୋଗୁ କଣ ତାହେଲେ?
ଆମ ଯୋଗୁ କଣ କାଇଁ କଣ ଆମେ ଖାଲି ଯାହା ଖାଇବୁ ପିଇବୁ ବୁଲିବୁ ଆଉ କଣ କରିବୁ ତମେ କିନ୍ତୁ ମହୋତ୍ସବର ତେମେ ବା ଫାଇଦା ଉଠୋଉଚ ନା ଆଉ।
ଖାଇବ ପିଇବ ବୁଲବ ନୁହଁ, ଆପଣ ମାନଙ୍କ କାମ ଦୋଳି ବାନ୍ଧିବା ଆଉ ମହୋତ୍ସବକୁ ସଜେଇକି ରଖିବା ଜଗିକି ରଖିବା।
ସେ ସେଇଟା ବା କହିଲି ଖାଇବୁ ପିଇଉ ବୁଲିବୁ ମାନେ ତମ ଦାୟିତ୍ୱରେ ଯାହା ସବୁ ଲାଗିଥିବେ।
ହଁ। ହଁ।
ବେଶୀ ଏଞ୍ଜୟ୍ କରିବେ ନା ଆଉ ପୁଅ ପିଲା
ହୁଁ ହୁଁ ହୁଁ
ପୁଅ ପିଲାଙ୍କ ଜୀବନରେ ଖାଲି ଗାଁ ଗଧକୁ ଖାଲି ଗଧ ଭଳିଆ ଖଟିଆ କଥା ଆଉ କଣ କରିବୁ?
ହୁଁ। ଖାଲି ପୁଅ ପିଲା କଣ ଖଟୁଛନ୍ତି ଝିଅ ପିଲା କିଛି କରୁନାହାନ୍ତି, ଝିଅ ପିଲା ତ ଡେଲି କରୁଛନ୍ତି ଆପଣ ମାନଙ୍କର ତ ଛୁଟି ରହୁଛି ସେମାନଙ୍କର ଛୁଟି ନାହିଁ।
ତମ ବା ଲାଇଫ୍ ଟାଇମ ଚାକିରି।
ହଁ କିନ୍ତୁ ଦରମା ନାହିଁ ସେ ଚାକିରିରେ କିଛି ମୂଲ୍ୟ ନାହିଁ।
ଦରମା ଯେତେବେଳେ ନଉଛ ମୋଟା ଅଙ୍କରେ
ମ୍ୟାମ୍ ବାରଂ ଯେତେବେଳେ କିଛି ମାଗୁଚୁ ତା ବି ମିଳିଆ ମିଳୁନି ଆଉ ପଚରା ହଉଛି ତୁ କଣଟା କରିବୁ କି?
ନାଇଁ ନାଇଁ ଏଟା ଯେତେବେଳେ ମିଳେ ଯେତେବେଳେ ମିଳୁଛି ଭଲକି ମିଳୁଛି ଯେତେବେଳେ ନ ମିଳୁଛି ନାଇଁ। ଆଉ ଯେତେବେଳେ ମିଳୁଥିବ ଜାଣୁଥିବ ଖାଲି ଦି ଚାରି ମାସରେ ଦରମା ଏକାଥରେ ପାଇ ଯାଉଥିବ।
ଆ ହଁ ହଁ ହଁ।
ଠିକ୍ ନା ଭୁଲ୍?
ନା ନା ବିଲକୁଲ ଠିକ୍ ନୁହଁ।
ନାଇଁ ଠିକ୍ ନା ତମେ ଆଉ କହିଆକୁ ପଡିବ କି? ଗୋଟେ ଯୋଉଠି ଯାନି ଯା-ଏ-ଗୋ ଗୋଟେ କୋଉଠି ଯାନି ଯାତ୍ରା ହେଲା କି ପର୍ବପର୍ବାଣୀ ହେଲା
ହୁଁ।
ଏକାଥରେ ଚାଲ ସପିଂ କରିଆ ଚାଲ ଏକାଥେ ଚାରି ପାଞ୍ଚ ହଜାର କି ଆଠ ଦଶ ହଜାର ତମ ନାଁରେ ଜିନିଷ ସପିଙ୍ଗ କରିଦେଲ।
ସେତେବେଳେ ଏ-ଏ-ଏଇଥିପାଇଁ ତ ରାଗରେ କରାଯାଏ। କାହିଁକିନା ମାଗିଲା ସମୟରେ ମିଳେନି। ମୌକା ମିଳିଚି ଏକାଥରେ ଚୌକା ମାରିଦିଅନ୍ତି ଏଇଆ ହଉଚି କଥା ଆଉ।
ଏକାଥରେ ତମର ଇଏ ହେଇଯାଉଛି ଆଉ ଏକାଥେରେ ସବୁଗୋରା ଏକାଥରେ ଗୋ ପ୍ରତ୍ୟେକ ମାସରେ ତମର ଏକାଥରେ ପେମେଣ୍ଟ ପାଇଯାଉଛ ନା ନାହିଁ?
ହଁ ନାଇଁ ମୁଁ ସେମିତି କିଛି ବାଜେ ଖର୍ଚ୍ଚ କରେନି। ତା ଯେତିକି ଜରୁରୀ ସେତିକି ହିଁ ନେଇକି ଆସୁ।
ଆଉ ମୁଁ ପୁରା ଯେତେବେଳେ ସେ ଏମିତି ମାଗୁଥିବେ ଘରେ ନଦେଉଥିବେ ହଁ କେତେବେଳେ ପକେଟରୁ କେତେବେଳେ କୁଆଡେ ତାଙ୍କ ଖର୍ଚ୍ଚ ପାଇଁ ପାଁ ଶହ ଟଙ୍କା ଛଅ ଶହ ଟଙ୍କା କେତେବେଳେ ଦୁଇ ଶହ ତିନି ଶହ ଯହାଥିବ ଚେଞ୍ଚ ପଇସା ନେଇଯାଆନ୍ତି। ଆଉ ଯେତେବେଳେ ମାଗିବ ତ ଏମିତି ମିଳେନି କାରଣ ଏଇଟା ସୱା ସ୍ୱଭାବିକ କଥା ସବୁବେଳେ କଣ ଆଉ ପୁଅ ପିଲାଙ୍କ ପକେଟରେ ପଇସାଟା ରହିବ କି?
ନାଇଁ ନାଇଁ।
କେବେଲେ ଆମେ ନନେ ବାହାରକୁ ଗଲୁ ମାନେ ଯାହା ହେଲେ ଆମ ପକେଟରେ ଯାହା ହେଲେ ଯାହା ହେଲେ ପାଁ ଶହ ହଜାରେ ଯାହା ହେଲେ ପକେଟରେ ଦୋକାନ ଗାଡ଼ି ତାର ନେ ଗାଡ଼ି ଗୋ ଗାଡ଼ି ଗୋଟେ ନେଇକି ଯିବାକୁ ପଡ଼ୁଛି।
ମାଙ୍କଡ଼
ତା ସାଙ୍ଗରେ ନିଜର ଖର୍ଚ୍ଚ ଅଛି।
ହୁଁ ନିହାତି ରହିବା ଦରକାର ନା।
ଏ ଯେତେବେଳେ ସଟ୍ ପଡିବ ଆଉ କଣ କରିବୁ ପେନେ ତମ ଆ ଆକାଉଣ୍ଟରୁ ଯୋଉ ପଇସା ନେଇଥିବୁ ସେ ଯୋଉ ମାଗିକି ନେଇଥିବୁ ସେଟା କଣ ଖାଲି ସେଇତିକିରେ ଫେରେଇବୁ ଫେନେ ଡବଲ କରିକି ତାକୁ ଫେରେଇଆକୁ ପଡିବ ନାଉ।
ହଁ ହଁ ହଁଁ କମ୍ ଡବଲ ଦିଅନ୍ତି।
ଯାହାଲେ ଶୁଣ ଯାହାଲେ ସମସ୍ତେ ଭାଗ ଦଉଥିବେ ଜାଣିଲ ତମେ ସିନା କହୁନଥିବ ଭାଇଙ୍କଠୁ ଆଦାୟ କରିପାରୁନଥିବ ଯାହାହେଲେ ତମେ ଆଦାୟ କରୁଥିବ
ନାଇଁ ସେ ମୁଁ ଏମତି ଆଦାୟ କିଛି କରେନି କିନ୍ତୁ ସିଏ ଯାହା ବି ଆଣନ୍ତେ ନା ତାଙ୍କ ଖର୍ଚ୍ଚ ପାଇଁ ସେ ସେ ରଖିକିନା ଦୁଇ ତିନି ହଜାର ବାକି ମତେ ସେ ସବୁ ଦେଇ ଦିଅନ୍ତି ସେ ଟିକେ ବେଶୀ ଖର୍ଚ୍ଚ କରନ୍ତି ନା ତାଙ୍କର ସେ ଦୁଇ ତିନି ହଜାର ରଖିକି ସେ ମତେ ବାକି ସବୁ ଦେଇଦେବେ ଯେତେବେଳେ ବି ପେମେଣ୍ଟ ଉଠେଇବେ ଟୋଟାଲ ପଇସା ଦେଇ ଦିଅନ୍ତି କିନ୍ତୁ ପୁଣି କାମ କର୍ମ ବେଳେ ସିଏ ମାଗିକି ହିଁ ନିଅନ୍ତି ନହେଲେ ନିଜେ ନେଇକି ଯାଆନ୍ତି ଯୋଉ
ଆ କାରଣ କଣ ଆମ ଆମ କତିରେ ରହିଲେ ଖର୍ଚ୍ଚ ବଢ଼ିଯାଉଛି ତୁମ କତିରେ ରହିଲେ ସେଭିଙ୍ଗ ହେଇକି ରହୁଛି
ହଁ ବାହାରେ ରହୁଛ ନା ମାନେ ପକେ ପାଖରେ ରିହିଲା ହଁ ଏଇଟା ନେଇିଯିବି ସେଟା ନେଇଯିବି ପଇସା ଥିଲେ ଏଇଆ ହଉଛି
ପଇସା ଥିଲେ ଏଟା ହେଇଯାଉଛି ଦୁରେ ସାଙ୍ଗ ସାଙ୍ଗସାଥି ଯଦି ଭେଟ ହେଲେ ଆଉ ଟିକେ କଉଠି ବସି ପଡ଼ିବା ଖଟି କରିଦେବା ସଇିଲା ସେଇଠି। ପଇସା ଆମ ପକେଟରୁ ଗଲା କିନ୍ତୁ ତମ ଗତିରେ ସେଭିଙ୍ଗ ହେଉଛି।
ମାନେ ପାଞ୍ଚଶହ ଉପରେ ଯିବ ହାରି ସେ ଯୋଉ ଖଟି ତାଠୁ କମ ହବନି ନା।
ହୁଁ କାଲି ଗୋଟେ ସାଙ୍ଗର ବାହାଘର କୁ ଯାଇ କିନ୍ତୁ ସେ ତାର ବାହା ହେଲା କିନ୍ତୁ ଆମ ପକେଟ ରୁ ପଇସା ଗଲା
ହଁ ହଁ କେମିତି।
ଧନ ଇଏ ସାଙ୍ଗ ପିଲା ଟା ସିଏ ଗୋଟେ କ୍ଲୋଜ ସାଙ୍ଗଟା। ସେ ବାହା ହେଇକି ତାର ସେ ଯାହା ଯେତିକି ସମସ୍ତଙ୍କୁ କଣ ଆଉ ଡିମାଣ୍ଡ କରିହବ କି ତା ସକ୍ଷ। ସକ୍ଷମ ଅନୁସାରେ ଯିଏ ଯାହା ଦେଲା ତୁମ ଖାଇବା ପିଇବା ଖର୍ଚ୍ଚ ଯାହା ଦେଲା।
ହୁଁ।
ପ୍ଲସ୍ ଯାହା କତିରେ ପଇସା ଥିଲା ଭାଇ ଦିଅ ଯାହା ଗତିରେ ନଥିଲା ବି ତମେ କେଉଁଠୁ ଧାର କରିକି ଦିଅ।
ଆଉ ହଁ କଣ କରାଯିବ।
କାଲି ମୋ ପଜେଟରୁ କାଲି ତିନି ହଜାର ଖଣ୍ଡେ ମୋ ପକେଟରୁ କାଲି ଯେଉଁ ଛୁଆଙ୍କୁ ମୁଁ ଡାକି ଡୁକାଇ ନେଇଥିଲି। କାଲି ଯୋଉ ବର୍ଷାରେ ଛୁଆ ଯାଇଥିଲେ।
ହୁଁ।
ଆଉ ଯେହେତୁ ଡାକିକି ନେଇଛ ମାନେ କିଳା ଟା ଖାଇଛ ଆଉ ଜାଣିପାରୁ ଥିବ ଆଉ କ ଣ କରିବ।
ହଁ।
ଆଉ ତୁ ତ ବାହାଘର ବାହାରିକି ଗଲା ବେଳେ ଏଠୁ ଛାଡିଗଲା ଠୁ ଝିଅ ର ଘର ଛାଡିଗଲା ଟୁ ଆସ ଗଲାବେଳକୁ ଆଉ ଗାଡ଼ି ଅଟକେଇକି ଆଉ କଉଠିି କଣ କରିବା ଚାଲ ଆଉ।
ହୁଁ ହୁଁ ହୁଁ
ପଇସା ସିନା ପକେଟରେ ପଇସା ସିନା ପକେଟ ରେ ସେ କ୍ୟାସ କେହି ରଖୁନାହାନ୍ତି। ଫୋନ ପେ ଟା କଣ ଆଉ ଚାଲୁନି ନା ଅନଲାଇନରେ ଆଉ ପଇସା ନାହିଁ।
ହଁ ଆଜିକାଲି ତ ସମସ୍ତଙ୍କ ପାଖରେ ଫୋନ ପେ ହେଇଗଲା ନା।
ଅନଲାଇନ ରେ ତ ପଇସା ରହୁଛି ନା ଯେହେତୁ ତମେ ଅନଲାଇନ କରିବ ମାନେ ପଇସା କୋଉଠୁ ହେଲେ ବାହାରିବ। ଯୋଉ ନାଇଁ ମାନେ ତମେ ଯାହାଠୁ ମାଗ ଅନଲାଇନି।
ହୁଁ। ଆଉ ଯାଆନ୍ତିନି କୁଆଡେ ଫ୍ୟାମିଲି ନେଇକି ବୁଲିବା ପାଇଁ କେବେ ନିୁ ଇୟର ରେ। କି
ହଁ ଯା ହଁ ଯାଇଥିଲୁ ରଜରେ ବୁଲାବୁଲି କରିବାକୁ ଯାଇଥିଲୁ ଆମର ବିରଜା ମନ୍ଦିର ଯାଇଥିଲୁ ଏ ଏପଟେ ଫେଣି ଯାଇଥିଲୁ ଭଦ୍ରକ ଆଖଣ୍ଡମଣି ଯାଇଥିଲୁ।
ହଁ ମ ସେପଟେ ତ ବଢିଆ ବଢିଆ ଜାଗା ସବୁ।
ଏପଟେ କୁସୁମା ପୋଖରୀ ସେପଟେ ଆମର ଅଛନ୍ତି ରିଲେଟିଭ୍ ଅ ଅଛନ୍ତି ତା ଘରେ ରହିକି କୁଷୁମା ପାର୍କଟା କିନ୍ତୁ ବଢ଼ିଆ ଅଛି ସେଠି ରହିଲୁ ବୁଲାବୁଲି କରିକି ଆଇଲୁ ଦୁଇ ଦିନ।
ହୁଁ।
ଆଉ ଭାବିଛୁ ଦେଖିବା ପୁରୀ ଯିବାର ଭାବି ଭାବି ଭାବିଚୁ ଯେ ଦେଖିବା ଜଗନ୍ନାଥଙ୍କର ଡୋରି ଲାଗିଲେ ସିନା ପୁରୀ ଯିବୁ।
ନାଇଁ ସେ ତ ଏମିତି ଭଗବାନ ତାଙ୍କ ଡୋରି ନ ଲାଗିଲେ। ଆପଣ ଯଦି ଯାଇଥିବେ ବି ସେଇଠୁ ହିଁ ରିଟର୍ନ ଆସୁଛନ୍ତି ହଁ।
ହଁ ହଁ।
ହଁ ଯିବା ଯଦି ସେଇ ଡିସେମ୍ବର ଜାନୁଆରୀରେ ଗଲେ। ଭଲ ଲାଗିବ ହଁ ବା ଡିସେମ୍ବର ଜାନୁଆରୀ ଯିବ ଠିକ ଲାଗିବ ଥଣ୍ଡା ପଡିଥିବ ଭଲ ଲାଗିବ।
ଆଉ ଏଇ ଏ ବର୍ଷା ପାଗରେ ଦୁ ଦୁଇରେ ବି ଯୋଉ ବାହୁଡା ଯାତ୍ରା ନା ଗୁଣ୍ଡିଚାରେ ନେଇକି ଫ୍ୟାମିଲି ଗଲେ ବି ହଇଣଟା ହବ।
ନାଇଁ ଟିକ ମାନେ ରହିବା ପାଇଁ ବି ପଇସା ଥିବ। କିନ୍ତୁ ତମେ ବହୁତ ହଇରାଣ ହେଇଯିବ ରହିବା ପାଇଁ ଜାଗା ମିଳିବନି।
ହୁଁ ଯଉଟା ପା ପାଞ୍ଚ ଜପ୍ ପାଆଁଶ ଟଙ୍କାରେ ଯୋଉ ରୁମ ଟା ମିଳିବା କଥା ସେଟା ସେଇ ହଜାର ଟଙ୍କା ନେବେ।
ସେ ହଜାର ନୁହଁ ତାର ତିନି ଡବଲ ନେଇଯିବେ। ଏଇ ଟାଇମରେ ତ ହଁ ସେଇପ। ଆ ହୋ
ଆ ହଉ ତୁମର ତ ହେଇଗଲାଣି ଆଉ ଥରେ କଲ୍ ବ୍ୟାକ୍ କରିବ ନା କଣ?
ମୁଁ ଲଗେଇବି ଦଶ ପନ୍ଦର ମିନିଟ୍ ପରେ କଲ୍ କରୁଛି। ପୁଅଟା କାନ୍ଦୁଛି।
ଓ ହୋ
ଠିକ୍ ଅଛି।
ଆଉ ରଖୁଛି